ହଁ, କଣ କରୁଥିଲ?
ହୁଁ ହୁଁ, ଆଉ।
କଣ କରୁଥିଲ?
ମୁଁ ଏଇ ଉଠିକି ବସଥିଲି ଆଉ।
କଣ କହିଲ?
ଟାୱାର
ନା ମୁଁ ଏଇ ପଦାରେ ବସଛି।
ସୁବିଲାନି ତମ କଥା।
ମୁଁ କହିଲି ଭିତରକୁ ଟାୱାର ଆସୁନି କଟି ଯାଉଚି।
ହଁ ଆଉ ଆଜି କଣ ଖାଇଥିଲ?
ଖାଇଚି ପଖାଳ ଭାତ, ବନ୍ଧାକୋବି।
ଉଁ ହୁଁ।
ବଡ଼ିଚୁରା ଦଳି, ଡାଲମା ଡାଲମାକୁ ମୁଁ ପଖାଳରେ ଗୋଳେଇଦେଲି। ଭାତ, ଡାଲମା, ଚିଙ୍ଗୁଡ଼ି। ଚିଙ୍ଗୁଡି ଆଉ ମାଛ ବିହ ମାଛ ବିହନ ଏଇ ଯୋଉ ବଡ ଚିଙ୍ଗୁଡି ଥି
ଉଁ ହୁଁ ହଁ ହଁ।
ସେମାନେ ଖାଇଲେ ତାଙ୍କ ପାଇଁ କରିଦେଇଥିଲି ପିଆଜ ଟମାଟୋ ଏମି ଦେଇକି ସବୁ ଫ୍ରାଏ କରିଦେଇଥିଲି ଆଉ।
ଉଁ ହୁଁ
ଆମର ଡାଲମା ବନ୍ଧା କୋବି।
ଉଁ ହୁଁ ହୁଁ
ବଡି ଚୁରା ତୋତେ ବଡି ଭଲ ଲାଗେ ନା ନାଇଁ?
ହଁ ମତେ ବଢି ଭଲ ଲାଗେ ଖସା ପକେଇି ଯୋଉ ବଢି କରାଯାଏ ମତେ ଭଲ ଲାଗେ।
ଆଉ ତମର ଯୋଉ
ଆ ପ୍ଲେ ପ୍ଲେନ୍ ବଡି ମତେ ଭଲ ଲାଗେ ନା। ମୁଁ ତା ଖାଏ ନା ପ୍ଲେନ ବଡ଼ି ମତେ ଭଲ ଲାଗେ ନା। ଖସା ବଡ଼ି ଭଲ ଲାଗେ।
ଯୋଉ ଗୋଟେ କଖାରୁ ପକେଇକି ବଢି କରନ୍ତି ନା ପାଣି କଖା
ହଁ କଖାରୁ ପକେଇିକି ବଢି ପାରନ୍ତି।
ତରକାରୀ ଫକାରୀ ପକେଇଲେ ଭଲ ଲାଗିବ।
ନା କଖାରୁ ପକେଇକି କଲେ ସେଟା ପା ତରକାରୀରେ ପକେଇ ହୁଏ ନା। କଖାରୁ ପକେଇକି କଲେ ହେଲା ଖାଲି।
ଉଁ ଫୁଲବଡି ଟା ଖାଲି ବଡି ଯୋଉଟା କରାଯାଏ ସେଇଟା ହେଲା ତରକାରୀରେ ପକେଇଲେ ଭଲ ଲାଗେ। ଏଇ ଖସା ବଡ଼ି ଆମର ଆମ୍ବ ଅଦା ପକେଇ ଯୋଉ କରନ୍ତି, ଜିରା ପକେଇ କରନ୍ତି। ସେରାତ ତରକାରୀ ପକାରୀ ଏତେ ପଡେ। ହଁ ବାଦାମ ପକେଇ କରନ୍ତି।
ବାଦାମ ମଞ୍ଜି ଆଉ ସେ କଖାରୁ ର ମଞ୍ଜି ସେଇଟା ଭଲ ଲାଗେ ଖାଲି ଖାଇବାକୁ ନୁଅକି।
ହଁ ଆଉ
ବଡି ମୋର ଫେବ୍ରାଇଟ୍।
ହୁଁ। ହଁ ମତେ ବଢି ବି ଭଲ ଲାଗେ। ଖସା ବଡି ଟିକେ ବେଶୀ ଖାଏ ଆଉ ହଁ ମତେ ପକେଇ‌ ଆସିଛି। ମୁଁ ପକାଏ ମୋ ଶାଶୁ କ ଘରେ।
ମା ଏବେ ଯୋଉ କରିଦଉଛନ୍ତି ଜରିରେ ପୁରରେଇକି ମୁଡିକି ପକେଇଲା ଭଳିଆ।
ଫୁଲ ଫୁଲ ଷ୍ଟାଇଲ ଜିଲାପି ବଡି ଫୁଲ ବଡି ହୁଁ।
ଫୁଲ ବଡି ଛୋଟ ଛୋଟ ରୁ ଏନ୍ତି ଖାଲି ଆରେ କେତେ ଗୋଟେ ଗୋଟେ ଗୋଟେ ଗୋଟେ ପକେଇବ।
ହୁଁ ଜରି ରେ ଯୋଉଟା ପୁରନ୍ତି ସେଟା ଜିଲାପି ବଢି କରି କରନ୍ତି।
ହଁ
ହୁଁ
ଆଉ ଚାଉଳ ମୁଡ଼ିକ୍।
ହଁ ଚାଉଳ ମୁଡିକି, ନମକିନ କରନ୍ତି ଆମର ଛାଞ୍ଚ ରେ। ଆଳୁ ଚିପ୍ସ କରୁ, ପାମ୍ପଡ଼ କରୁ, ପାମ୍ପଡ ଆମର ଚାଉଳ ରେ କରୁ, ଶାଗୁ ରେ କରୁ।
ହୁଁ।
ଏମିତି ସବୁଥରେ ହୁଏ ଆଉ। ତମେ ଶିଖିଛ?
ହୁଁ। ।
କୋଉଥିରେ କର?
ଏ ଲି-ଲିଆ କଣ ଖଇ ତମ ଲିଆ କୁହନ୍ତି ନା ଖଇ କୁହନ୍ତି ?
ଖଇ କୁହନ୍ତି।
ଏପଟେ ଲିଆ କହୁଛନ୍ତି ଯେ। ଲିଆ ଆଉ ଶାଗୁ, ଶାଗୁ ଆଉଟି ଦେଇକି
ହଁ ଶାଗକୁ ଆଉଟି ଦେଇକି କରନ୍ତେ।
ଲିଆ ଟାକୁ ପାଣିରେ ପକେଇଦବ ସେ ସବୁ କମିଯିବ ନା ପାଣିରେ ପକେଇ ଦେଲେ।
ହଁ।
ତାପରେ ସେ ଶାଗୁରେ ମିଶେଇକି ସେ ରାଶି-ପାଶି ରାଶି ତ ଦବ ଆଉ, ରାଶି କଣ ଯୋଉ ଲଙ୍କା ଗଣ୍ଡ ଆ ଲଙ୍କା ଗୁଣ୍ଡ ଦ ବା କଥା ଲଙ୍କାଟାକୁ ମାନେ ଇଏ କରିକି ଦେଲେ ଭଲ ଲାଗେ ବେଶି। ଗ୍ରାଇଣ୍ଡିଂ କରିଦବ ଶୁଖିଲା ଲଙ୍କାଟା।
ଆମର ଚାଉଳ ପାମ୍ପଡ ଆମେ କରୁ। ଚାଉଳ ପାମ୍ପଡା କୁ କେମତି କରୁ ଚାଉଳ ଚୁନା କରିକି ଚାଉଳ ଚୁନା କରିଦବୁ ଚୁନା କରିଦେଇକି ତାପରେ ସେ ପାଣି ରେ ତାକୁ ଗୋଳେଇବୁ। ଉ ସେ ଗୋଳିଆ ହେଲା ବଳେ ତା ହଁ ହଁ ଆଣ କରିଦେଲେ ବି ହେବ। ହଁ ଆଣ କରିଦିଅନ୍ତି ବି। ଆଣ କରିଦେଇକି ବାଟି ଦେଇକି ତାକୁ ପୁରା ପାଣିଆ ପାଣିଆ କରିକି ତାପରେ ଚାଉ କଳା ଜିରା ପକାନ୍ତି ଆଉ କିଏ ରାଶି ପକାଏ ଏଁ ଲ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ସବୁ ପକେଇକି। ହୁଁ ବାସେ ଆଉ ପକେଇକି ତା କୁ ଉ ପାଣିଆ ପାଣି କରିକି ଇଟିଲ ଛାଞ୍ଚ ବସେଇ ଦବା। ଇଟିଲ୍ ଛାଞ୍ଚରେ ଡବା ଖାପ ଆମର ଯୋଉ ଥାଏ ସେ ଡବା ଖାପରେ ପାମ୍ପଡ଼ ତିଆରି ହୁଏ। ସେଇଥିରେ ପୁରରେଇକି ତାକୁ ଇଟିଲି ଛାଞ୍ଚ ଉପରେ ଥୋଇଦବ, ଇଟିଲି ଛାଞ୍ଚ ଉପରେ ଥୋଇଦବ। ଇ ଇଟିଲି ଛାଞ୍ଚ ବାମ୍ଫ ଇଏ ହେଇଗଲା ପରେ ତାପରେ ତାକୁ ଚାମଚରେ କଢ଼ା ହବ। ତାପରେ ଖରାରେ ଶୁଖେଇଦବ। ଖରାରେ ଶୁଖେଇଦବ ତାପରେ ଯେତେବେଳେ ଇଚ୍ଛା ହବ ସେତେବେଳେ ଛାଣିକି ଖାଇବ ଆଉ।
ମୋର ବହୁତ୍ ଇଚ୍ଛା ହେଲାଣି କରିବା ପାଇଁ ଦେଖିଆ। ଏ ଆମର ଏପଟେ କଣ କହିଲୁ ଗୁଣ୍ଡୁଚି।
ହଁ, ଆମର ପା ହନୁ ସେଠି ଆମର ସେଠି ହନୁ, ସବୁ ଖାଇ ଦେବେ।
ସେ ହନୁ ଆଉ ଏ ଗୁଣ୍ଡୁଚି ମୂଷା ତୁ ବଡ଼ି ବି ପକେଇଲା ବେଳକୁ, ତୁ ଶୁଖେଇଇକି ଆସିଥିବୁ ଅଧା ଖାଇଦଉଚନ୍ତି।
ଆମର ବଡ଼ି ପକେଇବୁ ଡରି ଡରିକା ଆମର ଖାଇଦେବେ ସବୁ ହନୁ ଆସିକି। ଆମ ଆଡେ ପ୍ରବଳ ହନୁ।
ଓହୋଃ।
ଏମତି ଆଉ। ଆଉ ଛୁଆ କଣ କରୁଚନ୍ତି?
ଏ ଝିଅ ଟା ବସିକି ପଢୁଥିଲା ବୋଧେ ପୁଅ ତାର ଶୋଇଲାଣି ଶୋଇଚି।
ହୁଁ ଉଁ ହୁଁ। ହଁ ଆଉ ଆଉ ସବୁ ଘରେ କିଏ କି ଅଛନ୍ତି ଏବେ?
ଆଜି କଣ ରୋଷେଇ?
ଆଜି ରୋଷେଇ ମୁଁ ତ ଘରେ ଅଛି ରୋଷେଇ ଭାଉଜ କରିଥିଲେ। ହୁଁ ପନିରି ହେଇଥିଲା ପୋଟଳ କରୁମା ହେଇଥିଲା ଆଉ ଡାଲି କରିଥିଲେ କଦଳୀ ଭଜା। କଦଳୀ ଭଜା କରିଥିଲେ ପାମ୍ପଡ ଆମ୍ବ ଭାତ ଆଉ।
କଦଳୀ ଟା ଭଜା ଟା ଭାରି ବଢିଆ ଲାଗେଜେ ସେ
ହୁଁ ସୋରିଷ ଦେଇକି କିଏ ଭାଜେ ଖାଲି ଜିରା ଲଙ୍କାଗୁଣ୍ଡ ଦେଇକି କିଏ ଭାଜେ। କେତେ ପ୍ରକାର ଅଛି ସବୁ ଆଉ।
ଆଉ ଗୋଟେ କଦଳୀ ଟା ଏମିତି ତମେ କଣ କହିଲୁ ଖାଲି ଏମିତି ଲମ୍ବା ଲମ୍ବା କରି କାଟିଦବ କାଟିକି ଛାଣିଦବ ଛାଣିକି ସୋରିଷ ମସଲା ଦେଇକି ତରକାରୀ କରିବ ନାହିଁ ତରକାରୀ କରିବୁ ସୋରିଷ ମସଲା ଦେଇକି ଭଳିଆ ଦେଖିଚନା ମାଛ ତରକାରୀ ଟା କରୁଚେ ସେମିତି କରିବୁ ଭଲ ଲାଗିବ। ବେସନ ଦେଇକି ଟିକେ ଛାଣିଦବୁ।
ବେସନ ଦେଇକି ଛଣା ହବ ଛଣା ହେଇକି ସୋରିଷ ମସଲା ଦେଇକି ସୋରିଷ ମସଲା ଦିଏ। କିଏ ପିଆଜ ରସୁଣ ଅଦା ଦେଇକି କରେ।
ହ ନାଇଁ ସୋରିଷ ମସଲାଟା ଦେଇକି କଲେ ମାଛ ତରକାରୀ ମାନେ ପୁରା ବଡ଼ ବଡ଼ କାଟିଦବ ମାଛ ପିସ୍ ଭଳିଆ ଟିକେଯୋଉ ଆଙ୍ଗେଲ ଆଙ୍ଗେଲ କରିକି କଣୁଆ କଣୁଆ। ପୁରା ଯେମିତି ମାଛ ପିସ୍ ଭଳିଆ ବାହାରିବ। ଯୋଉ ସେମିତି କରିବ ପୁର ମାଛ ଭଳିଆ ଲାଗିବ।
ହଁ ହଁ।
ହଁ କେତେ ପ୍ରକାର କେତେ ଷ୍ଟାଇଲ ସବୁ ଅଛି।
ହଁ ବଡି, କଦଳୀ, ହୁଏ ଯୋଉ ସେଟା ଯୋଉ କରନ୍ତିୁ ଭଲ ଲାଗେନି।
ହୁଁ ମୁଁ ମୁଁ ସେମିତି ଖାଲି ସୋରିଷ ଦେଇକି ମାନେ ସୋରିଷ ନୁହେଁ ଖାଲି ଇଏ କରିକି ବେସନ ଦେଇକି କଦଳୀ କିି ଛାଣିଦିଏ। ତାପରେ ଆଳୁ ବି ଛାଣିଦିଏ। ତାପରେ ପିଆଜ ରସୁଣ ଅଦା ଦେଇକି ତରକାରୀ କରେ।
ହଁ
କେତେବେଳେ କେତେବେଳେ, ସୋରିଷ, ମସଲା କରେ।
ମୋତେ ମତେ ସୋରିଷ, ମସଲା ଦିଆ ବେଶୀ ପସନ୍ଦ। ମାନେ ପିଆଜ ରସୁଣ କାଟିଦବ ବେଶୀ ଇଏ କରିବ। କିନ୍ତୁ, ସୋରିଷ ମସଲା ଟା ଆଉ।
ହଁ।
ସୋରିଷ ମସଲା ଟା ବେଶୀ ଖାଇଲେ ଗ୍ୟାସଟିକ୍ ହବ। ଅଳ୍ପ ଟିକେ ଟିକେ ପକେଇବ।
ଅ ହଁ।
ବେଶୀ ହେଲା ବେଳକୁ, ସୋରିଷ ମସଲା ଟା, ଗ୍ୟାଷ୍ଟ୍ରିକ୍ ହୋଉଛି।
ହଁ ସୋରିଷ ମସଲା ଅର୍ସ ଯାହାର ଥିବ ସେ ଖାଇ ପାରିବନି। ଗ୍ୟାଷ୍ଟ୍ରିକ୍ ବି ଆମର ଗ୍ୟାସ ନା, ଆମେ ଗ୍ୟାସ ହେଇ ଯାଏଁ ଖାଇ ପାରୁନା ସୋରିଷ ମସଲା ବେଶୀ। ସେଥିପାଇଁ ଆମେ ପିଆଜ ରସୁଣ ରେ ବି ମୁଁ କରିଦିଏ। ମୁଁ ଟିକେ ସୋରିଷ କୁ କମ୍ ଇଏ କରେ। ମୋ ଶାଶୁଙ୍କର ବି ଅର୍ଶ। ଅର୍ଶ ଅଛି ନାଁ, ଏମିତି ସବୁ ଆଉ।
ଭର୍ତ୍ତା କରିବ ଯୋଉ ସିଝେଇକି।
ହଁ ବରା ଇଏ କରନ୍ତି ଚକୁଡିକି।
ସେଇଟା ବି ଭଲ ଲାଗେ
ହଁ ଏମିତି ସବୁ କେ ତେ ବହୁତ ପ୍ରକାର ଅଛି ଆଉ। ସବୁ କିଏ କେତେ ଭେରାଇଟି ର ସବୁ କରନ୍ତି ଆଉ
ହୁଁ
ଆଉ ଆଉ ତମର। ହଁ ଅଛନ୍ତି।
ଏଇ ଯୋଉ ଯାଜପୁର, ରେ ରହୁଛନ୍ତି ନା।
ଘରେ ରୁହନ୍ତି ମାମୁଁ ଘରେ ମାମୁଁ ଘର। ଘରେ ରହୁଛନ୍ତି। ଝିଅ ହେଲା ଦିନଠୁ। ଆଉ ଏଇ ପୁଅ ହେଲା ଦିନଠୁ ଘରେ ଅଛନ୍ତି।
ହୁଁ ହୁଁ
ହୁଁ ଆଉ। ଆଉ କଣ ସବୁ କୁହନ୍ତୁ।
ଆଉ କଣ ଆଉ ରାତିରେ କଣ ରୋ ଷେଇ, କରିବେ। ମୁଁ କହିଲି, ରାତିରେ କଣ, ରୋଷେଇ କରିବେ।
ରାତିରେ ରୁଟି, ବନ୍ଧାକୋବି ଅଛି, ଛୁଆଙ୍କର ପନିର୍ ଅଛି। ପନୀର୍ କରିବି।
ହୁଁ ହୁଁ ଆଉ ଘରେ କିଏ କିଏ ଅଛନ୍ତି ସମସ୍ତେ?
ଆମେ ତ ରହୁଛୁ ଖାଲି ଜିଜୁ ମୁଁ ହଁ ଝିଅ ତ ରହୁନି, ହଷ୍ଟେଲ୍ ପଳଉଛି।
ଓ ହୋ। ଆଉ ଘରେ ଆଉ କିଏ ନାହାନ୍ତି ତାଲେ। ଶାଶୁ ଶ୍ୱଶୁର ଯା।
ନାହାଁ ଲୋ ଶାଶୁ, ଶଶୁର, ନାହାନ୍ତି, ଯା ଦେଢ଼ଶୁର ଗାଁ ରେ। ଏଇଠି ପୁଅ ଟା ପଡୁଛି ଯେ, ଆମେ ଏଠି ରହୁଛୁ ବାହାରେ।
ଓ ହୋ। ହଁ।
ବାରିରେ ସ୍କୁଲ ସୁବିଧା ନାହିଁ।
ହୁଁ ହୁଁ।
ଲୁଗା ନେଇ ଆଇଛୁ
ଆଉ କଣ ଖବର କୁହନ୍ତୁ? ଆଉ ଇଆଡେ କେବେ ଆସୁଛନ୍ତି ନା ଆସୁନାହାନ୍ତି?
ଦେଖିଆ ଏଇ ରଜରେ ଯାଇଥିଲେ ହେଇଥାନ୍ତା ସବୁତ ଏଖାଟି ହେଇଥିଲ। ଆଉ ଆମ ବୋ ମୋ ଭାଇଟା ରହିଲାନି ନା ମୋ ଭାଇ ବା ଯୋଉ କଣ କହିଲୁ ପଳେଇଲା ତାଙ୍କର ଯୋଉ ବୁଲି ୱାଟର ପାର୍କ ହେରିକା ସାଙ୍ଗ ଧରିକି। ବୋଉ ଇଚ୍ଛା ଥିଲା ବୋଉ କହୁଥିଲା ସମସ୍ତିକି ଆ ଗ୍ରୁପ କରିକି ଛାଡିଦଉନା କି
ହୁଁ।
ଖାଲି ହେଇରାକୁ ଦେଖିକି କହିଲା କେତେ ବଢିଆ କରୁଛନ୍ତି ଯିବି ଯିବି ଯେ ସେ ତ ରହିଲାନି ଆଉ
ଉଁ ହୁଁ ହଉ ହଉ ତମେ ଯାଅ କଣ କରିବ ଆଉ ପଛରେ କେତେବେଳେ କଥା ହେବା ଆଉ
ହଉ ମୁଁ ରହୁଛି।
ହଁ ରହୁଛି ଆଁ
ହୁଁ ହୁଁ।